ହଁ ହାଲୋ
ଆଉ କଣ କରୁଥିଲ।
ଏ ଚା ପିଉଥିଲି ଆଉ।
ଓହୋ ଆଉ ତମ ଆଡେ ପାଗ କେମିତି।
ହୁଁ ପାଗ ଆମ ଆଡେ କାଁଳିଆ କରିଛି। କାଁଳିଆ କରିଛି ଭଲ ବି ଥଣ୍ଡା ପବନ ଦଉଛି ଏନେ।
ଓହୋ ଆଉ ମୁଁ ଭାବ ବୁଥିଲି ଆଉ ଏଇ ଯୋଉ ବଢିଆ ପାଗ ହେଇଛି। ଆଉ ଆମ ଏଇ ପାଖାପାଖି କୁଆଡେ ଯିବା କି ବୁଲି।
ହଁ ଯିବା।
ଆ ତାହଲେ। କୁହ।
କୁଆଡେ ଯିବା।
ଆ ଏଇ ଭାବୁଛି ଆମର ତ ଏଇ ଏଇପଟ ଏରିଆରେ ତ ବହୁତ ଭଲ ପାହାଡ ଅ ଛି
ଆଉ ମୁଁ ତ ଯେହେତୁ ଏପଟକୁ ନୂଆ ଆସିଛି। ଏଇପଟ ପାଖାପାଖି ଇଏଡେ କଣ ମୁ ଶୁଣିଛି ଏଠି ସପ୍ତସଜା। ଆଉ ଉଁ କପିଳାସ ଆଉ ଯୋରନ୍ଦା ଏ ପଟେ କାଳେ ବହୁତ ଭଲ ଭଲ ଜାଗା ଅଛି। ମୁଁ ତ ଏଇଗୁଡା ସବୁ ଦେଖିନି ଏଇପଟ ପାଖାପାଖି କି ଯାଆନ୍ତି ବୋଲି ଭାବୁଛି।
ହଁ ଯିବା। ଯିବା ଯେ ଗାଡି କରିକି ଯିବା ଆମ ସାଙ୍ଗସାଥି କେତେ ଜଣଙ୍କୁ ନେଇକି ଯିବି ମୁଁ ତମେ ଯିବ ଆମ ସାଙ୍ଗରେ
ଯିବା ବୁଲି
ଆଉ ତାହେଲେ ଏଁ ଗୋଟେ କାମ କରିବୁ ଅ ମୁଁ ତାହେଲେ ତ ଏପଟେ ସାଇଟିରେ ମୁଁ ନୂଆ ଅଛି ତାହେଲେ ତମେ ତମର ଗୋଟେ କେମିତି ଗାଡି କରିଲେ ଏ ମୁଁ ମୋର ବି ଆଉ ଯୋଉ ମାନେ ସବୁ ଥିବେ ମୋ ପାଖରେ ଲୋକ ମାନେ ସେମାନେ ସବୁ ଏକାଠି କରିବି ଏକାଠି କରି କି ଆମେ ଗୋଟେ କଥାବାର୍ତ୍ତା ହବା କେମିତି ଯିବା କୋଉ ଦିନ ଯିବା। ଆଉ କୋଉ କୋଉ ଜାଗାକୁ ସବୁ ଯିବା। ସବୁ ମିଶିକି ଗୋଟେ କଥା କରିବା ମି ମାନେ ସଭା ଗୋଟେ କରିବା
କରିକି ତାଙ୍କ ମାନଙ୍କର ସବୁ ପ୍ରକାର ବ୍ୟବସ୍ଥା କରିକି ଯିବା ବୋଲି ଭାବୁଛି ଯେ ତମେ ଏ ଅ ମାନେ ଏମିତି ସବୁ ଲୋକଙ୍କୁ ନେଇକି ପାଖ ପାାଖ ଜାଗାକୁ କୋଉଠିିକି ସବୁ ଯାଇଛ କି ସେଆଡେ କଣ ସୁବିଧା ଅସୁବିଧା କେମିତି ସବୁ ଗଲ ସେ ବିଷୟରେ ଟିକେ ମତେ ଟିକେ କହୁନ ମୁଁ ଟିକେ ଜାଣନ୍ତି।
ହୁଁ ମୁଁ କେବଳ କପିଳାସ ଯାଇଛି ସପ୍ତ ଶଯ୍ୟା ଯାଇନି କପିଳାସ ଥରେ ହଉଚି ଯା କପିଳାସ ଖାଲି କପିଳାସ ଯାଇଚୁ ଆଉ ଆମର ସେଠି ସାଇ ମନ୍ଦିର ସ ଅଛି। ସେ ସାଇ ମନ୍ଦିର ଯାଇଛୁ ସେ ସେଇ ସାଇ ଆଗେ ଫାଷ୍ଟ ଯିବ ହଉଚି ସାଇ ମନ୍ଦିର ସାଇ ମନ୍ଦିରରେ ଏ ସା ସାଇ ବାବାଙ୍କର ହେଟି ବହୁତ୍ ମନ୍ଦିର ଅଛି।
ଆଉ ଭଲ ମାନେ ଦେଖିବା ପାଇଁ ଭଲ ଅଛି ପାର୍କ ଅ ଛି ଆଉ ତାପରେ କପିଳାସ କପିଳାସରେ ହଉଚି ଆମର ତେରଶହ ବାଉନୁ ପାହା ଚ ଚଢି ଚଢିକା ଯିବ ନହେଲେ ଯିଏ ଚାହିଁବବି ଗୋଟେ ବାର ବାଙ୍କ ଅଛି ସେ ତା ସେଥିରେବି ଯିବ ଗାଡ଼ିରେ ଯିଏ ଯିବ ନହେଲେ ଚାଲିକି ଗଲେ ସୁବିଧା ହେଠିଆମର ଚନ୍ଦ୍ରଶେଖର ପ୍ରସିଦ୍ଧ
ଚନ୍ଦ୍ରଶେଖର ସେ ଉପର ଉପରକୁ ଯିବ ହେ ତାପରେ ଅଛି ହେଟି ମରିଚି କୁଣ୍ଡ ମରିଚ କୁଣ୍ଡରେ ମାନେ ଯୋଉ ମାନେ କଁ କୁହନ୍ତିଯେ ସ୍ତ୍ରୀ ଲୋକମାନେ ଯୋଉ ମାନଙ୍କର ପିଲା ଛୁଆ ହୁଏନି ସେମାନେ ସେ କୁଣ୍ଡରେ ଗାଧେଇଲେ ତାଙ୍କର ପିଲା ଛୁଆ ହୁଏ। ଉଁ ସେତା ତା ତା ତାପରେ ଠାକୁରଙ୍କୁ ଦର୍ଶନ କରିବ ସେଠି ଗାଧେଇବ ତା ବ ଅଛି ତା ଉପରକୁ ଅଛି ଆମର ଦେବସଭା ଦେବସଭାରେ ଆମର ତେତିଶି କୋଟି ଦେବାଦେବୀ ଠି ହେଟିକି ମାନେ ଲୋକ ମତରେ କୁହନ୍ତି ଯେ ସେଠି ସେମାନେ ରାତିରେ ଆସିକି ସଭା କରନ୍ତି।
ଏମିତି ଆଉ ତା ଦେଖିକି ବୁଲି ବୁଲାକି ସେଠିବି ଅଛି ଆମର କଁ କହିଲ ମାନେ ଯୋଉ ଯାଉଚନ୍ତି ସବୁ ଦର୍ଶକ ମାନେ ସେମାନେ ସେଠି ରହିବା ପାଇଁ ତାଙ୍କର ଅଛି ରହିବା ଖାଇବା ଯିଏ ଖାଇବ ଖାଇବା ପାଇଁ ଅଛି ରହିବା ପାଇଁ ଅଛି। ଘର ଅଛି ରହିବ ଦିନେ ଦି ଦିନି ରହିକି ସେଠି ବୁଲିକି ଦେଖିକି ଆସିବା। ସବୁ ଦେଖିବା ସେଇଠି ପା ହଉଚି ଉମ୍ ପାର୍କ ଅଛି ମାନେ କଁ କହିଲ ବାଘ ଆଉ ହଉଚି କୁମ୍ଭୀର ଏଇ ଏଇ ସବୁ ଆମ ଅଛନ୍ତି ଆଉ ସେଠି ଦେଖିବା ପାଇଁ ଏଇ ଯିଅ ସପ୍ତ ମୁଁ ଯାଇ ଏ ନାଇ ଆମ ସପତଶଯ୍ୟା ଗଲେ କାହାକୁ ପଚାରିକି ଯିବା ଆଉ କିଏ ଯାଉଥିବେ ଯଦି ଯାଇଥିବେ ତମ ଭିତରୁ ଯଦି କିଏ ଯାଇଥିବେ ତାଙ୍କୁ ପଚାରିଲେ ସେମାନେ କହିପାରିବେ।
ହୁଁ ତାହେଲେ ମୁଁତ ଏପଟ ଏରିଆରେ ଯାଇଚି ଏଇ ସପ୍ତସଯ୍ୟତ ମୁଁ ଏପଟେ ଦେଖିନି। କିନ୍ତୁ ଆମ ସେଇପଟ ଏରିଆରେ ବହୁତ୍ ସୁନ୍ଦର ସୁନ୍ଦରବି ମାନେ ଜାଗା ଅଛି ଆମେ ସବୁ ଯାଇଥିଲୁ ଆମ ପାଖା ପାାଖି ସେଠି ବାଲେଶ୍ଵର ଜିଲ୍ଲାର ବହୁତ୍ ସୁନ୍ଦର ସୁନ୍ଦର ସବୁ ଓ ମାନେ ଦର୍ଶନୀୟ ସ୍ଥାନ ଅଛି। ଅ ମାନେ କ୍ଷୀର ଚରା ଗୋପୀନାଥ ମନ୍ଦିର ଆଉ ତାପରେ ଆମର ଗୋଳା ବାରୁଦ କାରଖାନା ଉୁଁ ତାପରେ ପଞ୍ଚଲିଙ୍ଗେଶ୍ଵର ଅ ଏଇଭଳି ସୁନ୍ଦର ବା ମାନେ ବଢିଆ ବଢିଆ ଜାଗା ସବୁ ରହିଛି। ଏଇ ତମେ ମାନେ ବି ଥରେ ଆମର ସେପଟ ଏରିଆକୁୁ ଯିବ ଯେ ଅ ତମେ ମାନଙ୍କୁ ମୁଁ ସବୁ ସେଇପଟେ ଏରିଆ ସବୁ ଦେଖେଇବି! ବହୁତ ସୁ ମାନେ ବେଳାଭୂମି ଏ ସବୁ ରହିଛି ସମୁଦ୍ରର ଅ ଯୋଉଟା କି ଆମର ବନ୍ଦର ଅ ହେଇଛି ସେଇଥିରେ ସୁନ୍ଦର ଭାବରେ କି ସ ମାନେ ଏବେ ସବୁ ପର୍ଯ୍ୟଟକ ମାନଙ୍କ ପାଇଁ ରହିବା ପାଇଁ ବା ଦେଖିବା ପାଇଁ ବହୁତ ଭଲ ଭଲ ଜାଗା କରାଯାଇଛି, ସେମାନେ କେମିତି ଦେଖିବେ! ଆଉ ଆମର ଯୋଉ କେମିତି ପରୀକ୍ଷା କରାହଉଛି ଗ ପରୀକ୍ଷା ଗାର ସବୁ ଆମର କଣ ପରୀକ୍ଷଣ କହିଲ? ଯୋଉ ଆମର ବି ଆମର ଯୋଉ କ୍ଷେପଣାସ୍ତ୍ର ପରୀକ୍ଷା ଗାର ସେଠି ଅଛି! ଏ ବହୁତ ସାରା ଲୋକ ବି ଆସୁଛନ୍ତି ଯେହେତୁ ଏଇଟା ଆମ ଓଡିଶାର ପାଖରେ! ସେମାନେ ବି ଯାଇକି ସେ ସବୁକୁ ଉପଭୋଗ କରୁଛନ୍ତି। ଆଉ ଆମେ ବି ଯାଇଥିଲୁ ହୁଁ ଗୋ ଟେ ବସ କରିଥିଲୁ ବସ ରେ ଏଁ ଯାଇଥିଲୁ ଚାଳିଶି ଜଣ ଆମେ ଯାଇଥିଲୁ, ଚାଳିଶି ଜଣ ଯାଇ ଥିଲୁ ସମସ୍ତେ ଯାଇ ମିଶି ଯେହେତୁ ଯାଇଥିଲୁ ଆମର ଟିକେ ଅଳ୍ପ ଆମକୁ ଲାଗିଲା ବସ ର ଭଡା ଅଳ୍ପ ଲାଗିଲା! ଅଁ ଛଅଶହ ସାତଶହ ଭିତରେ ଜଣଙ୍କ ହେଇଗଲା ଆମର ଏ ତେ ଜାଗା ବୁଲିଲୁ ଆଉ ପାଞ୍ଚଟା ଜାଗା ଆମେ ବୁଲାବୁଲି କଲୁ! ସେଠି ଖାଇବା ବି ବହୁତ ଭଲ ମିଳେ ମନ୍ଦିର ପାଖରେ! ଅ ସେଇଠି ପାଖରେ ଭଲ ଅଛି ଖାଇବାର ବ୍ୟବସ୍ଥା ଅଛି ଆମେ ସବୁ ସେଠି ଖାଇଥିଲୁ। ତାପରେ ସେଠୁ ଆସି ଅ ପାଖରେ ଯୋଉ ସମୁଦ୍ର ଅଛି ସେ ଠି ବି କିଛି ସମୟ ଆମେ ବିତେଇଥିଲୁ ସମସ୍ତେ ଫଟୋ ମାଁ ଉଠେଇଥିଲେ। ତାପରେ ପଞ୍ଚଲିଙ୍ଗେଶ୍ୱର ଯୋଉ ଯାଇଥିଲୁ ସେଇଟା ଗୋଟେ ବହୁ ସୁନ୍ଦର ଜାଗା ଦେଖିବେ। ମାନେ କେମିତି କେତେ ଉପରେ ଠା ଶିବ ଠାକୁରଙ୍କର ରହିଛି ଏ ମନ୍ଦିର ରହିଛି କେମିତି ଏ ତାଙ୍କ ଉପରେ ସ
ହାଲୋ!
ବେଳେ ପାଣି ମାନେ ସେ ପାହାଡ ଉପରୁ ଡରିବ ଡର ଲାଗିବ ଛୋଟ ଛୁଆଙ୍କୁ ନବା ବି ସେଠି ବହୁତ ଭୟଙ୍କର କାରଣ ପାହାଡ ପୁରା ଉପରେ! ଏପଟେ ଆସିଲେ କେବେ ତୁମେ ଆମେ କପିଳାସ ସେ ବୁଲା ଆସି ସାରିଲା ପରେ ଆସିବା ଯେ ଆମର ଏଇପଟ ଏ ଏରିଆ ସବୁ ବୁଲିକି ଯିବା। ଆଉ ଯୋଉ ତମ ଏ ଇଏରେ ତମର ସେମ ଯେମିତି ଅ ଆମ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ସବୁ ମିଳିକି ଯାଅ! ନା ସେମତି ତମେ ଯୋଉ ସେମିତି ତମର କିଛି ସୁବିଧା ଅଛି କି ସମସ୍ତେ ମିଶିକି ଯିବା ପାଇଁ?
ହଁ ଆମର ହେନ୍ତି ସୁବିଧା ଅଛି ଆମର ହଁ ଗୋଟେ ଥର ଗମେଣ୍ଟ ସ୍ତରଫରୁ ତରଫରୁ ଆସିଥିଲା ଯେ ସମସ୍ତେ ଲେଡିଜ ମାନେ ବୁଲିଯିବା ପାଇଁ। ଆଉ ଯିଏ ଅଧିକ ଯିବ ସେମାନେ ସବୁ ନିଜେ ନିଜେ ନିଜ ହାତରୁ ଗାଡି ଘଡା ଦେଇକି ଯିବେ ଆଉ।
ହୁଁ ହୁଁ ଆଉ ତାହେଲେ ଗୋଟେ ଏବେ ଆଉ ମୁଁ ଦେଖୁଥିଲି ମତେ ଆଉ ଜଣେ କହିଲେ ଆମର ଜଣେ ସମ୍ପର୍କୀୟ ସେ କହିଲେ ଯଦି ତୁମେ ବୁଲାବୁଲି କରିବା ପାଇଁ ଯିବ ଓଡିଶା ବାହାରକୁ ଏବେ ଆମର ବ୍ୟବସ୍ଥା କରାଯାଇଛି। ସେଇ ମାନଙ୍କର
ହଁ।
ସେଇଟା ତମେ ଏ ବସ ଯୋଗେ ଟ୍ରେନ ଯୋଗେ ଅଛି ତମେ ପନ୍ଦର ଦିନ ଆଗରୁ ତାଙ୍କୁ ସେ ତମର ଯୋଉ ମାନେ ଯିବା ପାଇଁ ଯେତେ ଜଣ ଯିବେ ସେଇମାନଙ୍କର ସମସ୍ତଙ୍କର ମାନେ କି ଛି ପ ମାନେ ତାଙ୍କର ନିଜର ସବୁ ବିଭିନ୍ନ ପ୍ରକାର ପ୍ରମାଣପତ୍ର ସହିତ ତାଙ୍କୁ ଯୋଗାଯୋଗ କରିବାକୁ ପଡିବ।
ହୁଁ।
ସେଟା ସେ ଯିବାନି ପନ୍ଦର ଦିନ ସେମାନେ ଭାରତ ମାନେ ଓଡିଶା ବାହାରେ ଆମର ଯୋଉ ସବୁ ଭଲ ଭଲ ସ୍ଥାନ ଅଛି ଯେମିତି କିି ଗୋ ପ ମ ବୃନ୍ଦାବନ। ହରିଦିଆର ଋଷିକେଶ ଏସବୁ ଅଛି ସେ ସବୁକୁ ସେମାନେ ବୁଲେଇବେ ପନ୍ଦର ଦିନ ନେବେ ବୋଧେ ତିରିଶ ହଜାର। ଟଙ୍କା ତାଙ୍କର ରହୁଛି ସେଇ ପ୍ୟାକେଜ ଟା ଆମର ରହୁଛି। ତେଣୁ ଆମେ ସେଇଟା ବି ଥରେ ଯଦି ତୁମେ ଚାହିଁବ ତମ ତମେ କି ତମ ପରିବାରର କିଏ ବି ଯଦି ଚାହିଁବେ ମୁଁ ତାଙ୍କ ସହିତ ଯୋଗାଯୋଗ କରିବି। ଆଉ ଗଲେ ତମେ ଆମେ ଯିବା ବି ଥରେ ଓଡିଶା ବାହାରକୁ ଏମତି ପନ୍ଦର ଦ ଦିନ ମାନେ ବୁଲିବା ପାଇଁ ଆଉ ତମେ ମାନେ କିଏ କିଏ ଯିବ ଆଉ କୁ ହାର ଇଚ୍ଛା ଅଛି କଣ ସବୁ ଦେଖିବାକୁ ଇଚ୍ଛା ଅଛି ମତେ ସେଇ ବିଷୟରେ ଟିକେ ସବିଶେଷ କୁହ ଆଉ ମୁଁ ସେଇ ଅନୁସାରେ ତାଙ୍କୁ ଜଣ
ହଉ ଆମର ଆମେ ତ ଆମେ ଆମ ପରିବାର ଯିବୁ ତା ସହିତ ମୋର ଆଉ ସାଙ୍ଗସାଥି ବି କେତେ ଜଣ ଯିବା ପାଇଁ ଚାହୁଁଛନ୍ତି।
ତାଙ୍କୁ ମୁଁ ପଚାରୁଛି ସେମାନେ ତାଙ୍କର କେତେ କେତେଜଣ ଯିବେ ପରିବାର ଯି ବେ ନା ଆମ ଏସ ଏଚି ଗ୍ରୁପ ଆମର ସବୁ ଯୋଉ ଅ ଛି ସେମାନେ ଯଦି ଚାହିଁବେ ଆମେ ବି କେତେ ଜଣ ସାଙ୍ଗ ହେଇକି ହେଲେ ଯାଆନ୍ତୁ। ଆଉ ଯିଏ ଚାହିଁବ ତାଙ୍କ ପରିବାର ଯିବ ଯିଏ ଚାହିଁବ ଏସ୍ ଏସ୍ ସି ମାନେ ଯାଇପାରିବେ। ଯିବେ ତମ ସହିତ ଯଦି ମୁଁ ତ କଣ୍ଟାକ୍ଟ କରିବି ତମ ସହିତ। ଉଁ ଯାହା କହିବେ ସେଇ ହିସାବରେ ଆମେ ଗାଡି କରିବା। ଗାଡି କରିକି ଗାଡି ତ ନୁହଁ ଟ୍ରେନ ଟ୍ରେନରେ ଯି ଯିବା ଆରେ ଟ୍ରେନ ରେ ଯାଇକି ଦେଖିକି ବୁଲିକି ଆସିବା ଆଉ ଆମ ଆଉ ହାତରୁ କେତେ ପଡିବ ନା ନାଇଁ ଖାଲି ସେତିକିରେ ହେଇଯିବ। ସେତିକିରେ ତ ହବନି।
ହୁଁ। ନାଇଁ ଠିକ କଥା ହାତରୁ ଶୁଣ ଆମର ସେଇ ତିରିଶ ହଜାର ଭିତରେ ଆମର ପୁରା ସମ୍ପୂର୍ଣ୍ଣ ରୂପେ ବୁଲିବା ହବ। ଯୋଉଠିକି ଯିବା ବୁଲିବା ହବ ଖାଇବା ଟା ବି ଯେତେ ଆମର ସ କାଳେ ଜଳଖିଆ ମଧ୍ୟାହ୍ନ ଭୋଜନ ରାତ୍ରି ଭୋଜନ ତିନିଟା ଖାଇବା ଆମର ରହିବ ସେଥିରେ ଆମର ଶରୀର ପାଇଁ ଯାହାବି ଅସୁସ୍ଥ ଯୋଉଟା କି ଗୋଟେ ସାଧାରଣ ଦେହ ଖରାପର ଔଷଧ ବି ରହିବ ମାନେ ଥଣ୍ଡା ଜର କାଶ ଝାଡା ବାନ୍ତି ଏତିକି ର ଔଷଧ ବି ସେମାନେ ଦେବେ ଫ୍ରି ମାନେ ମାଗଣାରେ। ଏତିକି ଆମର ରହିବ ସେଇ ତିରିଶ ହଜାର ଟଙ୍କା ଭିତରେ। ଆଉ ନିଜର କିଛି ଆବଶ୍ୟକ ଯାହା ବି କିଣାକୁଣି ରହିବ। ବା କିଛି ଖାଇବା ନିଜର ଏକ୍ସଟ୍ରା ଖାଇବା ଯାହା ଖାଇବେ ସେଇଗୁଡା ବି ଆ ନିଜର ଖର୍ଚ୍ଚ ତିରିଶ ହଜାର ଭିତରେ କେବଳ ଯିବା ଆସିବା କହିବା। ଖାଇବା ଟା ରହିବ ଆଉ ପଦରୁ ଯାହା ଆମେ ମାନେ ଅନ୍ୟ ଖର୍ଚ୍ଚ ଯାହାବ କିଛି କରିବା ସେଇଟା ନିଜ ଉପରେ ରହିବ। ତେଣୁ ସେଇଟା ଉପରେ ମୁଁ ଯାହା କହିଲି ତମେ ସେଇଟା ଦେଖିକି ମତେ ଫୋନ କରିବ? ଆଉ ମୁଁ ବର୍ତ୍ତମାନ ରଖୁଛି।
ହଁ।